ହ୍ୟାଲୋ ଶୁଭୁଛି?
ଆଜ୍ଞା ଶୁଭୁଛି କୁହନ୍ତୁ?
କଣ କରୁଛନ୍ତି?
ମୁଁ ବର୍ତ୍ତମାନ ଘରେ ଅଛି ଆପଣ କଣ କରୁଛନ୍ତି?
ମୁଁ କିଛି ନାହିଁ ଏମିତି ଛାତରେ ବସିଛି ହଉ ରାତି ପାଇଁ ହଁ ଭଲ ଅଛି ଆପଣ କେମିତି ଅଛନ୍ତି?
ମୁଁ ବି ବହୁତ ଭଲ ଅଛି।
ଆଉ ରାତି ପାଇଁ ରୋଷେଇ ସରିଲାଣି ନା ନାଇଁ?
ହଁ ରୋଷେଇତ ଏବେ ଚାଲିଚି
ଆଉ କଣରେ ହଁ ଆମର ରୋଷେଇ ସରି ସାରିଲାଣି ଆଉ ଆପଣଙ୍କର କଣ ରୋଷେଇ ହେଇଚି?
ଆମର ରୋଷେଇ ହେଇଚି ଆଜି ଆଜ୍ଞା କୁହନ୍ତୁ?
ହାଲୋ ଆମର ରୋ ରୋସେଇ ହେଇଛି ଆଜି ଭାତ ଡାଲି ଆଉ ଛତୁ ଭଜା ଆପଣଙ୍କର
ଆମର ଆଜି ହେଇଛି ଭାତ ଡାଲି ଆଉ ଆଳୁଭଜା
ଆଛା ଆଛା ଆଛା।
ଆଜ୍ଞା।
ହଁ। ହଁ ଆପଣଙ୍କୁ କଣ ଖାଇବାକୁ ଭଲଲାଗେ?
ବୋହୁତୁ ସାଧା ହିଁ ଭଲ ଲାଗେ ଆପଣଙ୍କୁ?
ହଁ ମତେ ମତେ ଭେଜ ଖାଇବାକୁ ଭଲଲାଗେ ଆଉ ଆପଣଙ୍କୁ ରୋଷେଇ କରିବାକୁ ଭଲଲାଗେନା ନାଇଁ?
ହଁ ମତେ ରୋଷେଇ କରିବାକୁ ଭଲଲାଗେ ଘରକାମ ସବୁ କରିବାକୁ ଭଲଲାଗେ।
ଆଛା ଆଛା ଆଉ
ଆଜ୍ଞା।
କୋଉ କୋଉ କୋଉଜିନିଷ ଭଲ ରୋଷେଇ କରନ୍ତି?
ଆପଣ ଯୋଉଟା କହିବେ ଆମ ସେଇଟା ସବୁ ଭଲସେ ରୋଷେଇ କରିଦେଇ ପାରିବି?
ନାଇଁ ଆପଣ କୋଉ କୋଉ ଗୋଟେ ଜିନିଷ ଭଲସେ ରୋଷେଇ କରିପାରୁଥିବେନା?
ରୋଷେଇ କରିପାରେ ଛତୁ ମସଲା ପନିର ମସଲା। ଛତୁ ଚିଲ୍ଲି
ଆଛା ଆଛା ଆଛା ଆଛା।
ଆପଣଙ୍କୁ କଣ ଭଲଲାଗେ?
ନାମ ସେମିତି କିଛି ନାହିଁ ମୁଁ ଭେଜରେ ସବୁ ଜିନିଷ ଖାଏ-।
ପନିରିବି ଖାଉଛନ୍ତି ଆପଣ?
ହଁ ପନିରିବି ଖାଉଛି।
ଆଉ ଛତୁ?
ହଁ ହଁ ଖାଉଛିଯେ ମତେ ଏତେ ପସନ୍ଦ ନାହିଁ କିନ୍ତୁ ସବୁ ଜିନିଷ ଖାଇଦିଏ ଆଉ ଦେହ ପାଇଁ ଭଲ ବୋଲି।
କୋଉ କୋଉ ଛତୁ ଖାଇଛନ୍ତି?
ମୁଁ ଖାଇଚି ହେ ଉଁ ଉଁ ପାଳ ଛତୁ ବଟନ ଛତୁ ଶ୍ରାବଣ କଣ
ହଁ।
ହଁ ହଁ ବହୁତ ବହୁତ ପ୍ରକାର ଛତୁ ଖାଇଛି ନା ମନେ ପଡୁନି।
ଯେମିତି କିଛି ଛତୁ ଖାଇଛନ୍ତି ଯୋଉଟା ବଣରେ ମିଳେ?
ହଁ ହଁ। ହଁ ସେଇଟା ଆମ ସାଇଟିରେ ପୁଟୁକୁଲି ବୋଲି କହୁଛନ୍ତି। ଆପଣଙ୍କ ସାଇଟିରେ କଣ କହୁଛନ୍ତି?
ପୁଟୁକୁଲି ପୁଟୁକୁଲି ଛତୁ।
ହଁ ସେଇଟା ଆପଣଙ୍କ ସାଇଟିରେ ବି ସେ ସେମ ନାଁ କହୁଛନ୍ତିକି?
କୁହନ୍ତୁ ଆଜ୍ଞା।
ଆଚ୍ଛା ଆଚ୍ଛା ଆଚ୍ଛା।
ଆପଣଙ୍କର କଣ କନ୍ଧମାଳରେ ସେଟା କୋଉ ଟାଇମିରେ ହୁଏ?
ଏରା ବର୍ଷା ଦିନେ ହୁଏ। ଆଉ ଆପଣଙ୍କ ସାଇଟିରେ କୋଉ ଦିନି ହୁଏକି? ସେ ଜଙ୍ଗଲରେ ସବୁ ପତ୍ର ପଡିକି ସେଇଟା ପଚିକି ସେଇଠୁ ହୁଏ ବୋଲିତ କୁହନ୍ତି।
ଆଚ୍ଛା ସେଇଟା ତାପରେ କେମିତି କଣ ରୋଷେଇ କରାଯାଏ?
ସେଟାକୁ ଆଣିକି ତାକୁ ପାଣିରେ ଭଲସେ ସଫା କରାଯାଏ। ତା ବାଲି ଲାଗିଥାଏ ସେ ସୋ ସଫା କରିକି ସେଇ ଆ ସଫା କରିକି ତାକୁ କାଟିକି ଭଜା ନହେଲେ ତରକାରୀ ତିଆରି କରାଯ ଯାଏ ଆଉ ଆପଣଙ୍କ ସାଇଟ୍ କେମିତି ରୋଷେଇ ହୁଏ ସେ ଜିନିଷ? ସେଇ ଛତୁଟା।
ଆମ ସାଇଟରେ ରୋଷେଇ ହୁଏ ସେମିତି ସେଇଟା। କୁ ଭଜା କରାଯାଏ ବେସର କରାଯାଏ ତରକାରୀ କରାଯାଏ ଝୋଳ ଯେମିତି। ସବୁ ଏସଙ୍ଗେ ମାର ସବୁ ସଫା କରିକି ତାପରେ ସେଟାକୁ କାଟିକି ଯୋଉଟା ବୁଢା ହେଇଯାଇ ଯେମିତି ତାର ଟାଣା ହଉଥିବ ସେଇଟାକୁ ଗୋଟେ ସାଇଟ୍ କରାଯିବନି। ଯୋଉଟା ହାଲକା ହାକା ଥିବ ସେଗୁଡାକ ରୋଷେଇ କରାଯିବ ଆଜ୍ଞା। ଆପଣ କଦଳୀ ମଞ୍ଜା ଖାଆନ୍ତି?
ହଁ ମୁଁ କଦଳୀ ମଞ୍ଜା ଖାଇଛି। କଦଳୀ ମଞ୍ଜା ବରା ମତେ ଭଲ ଲାଗେ।
କଦଳୀ ମଞ୍ଜାର ବରା।
ହଁ।
ସେଇଟା କେମିତି ତିଆରି ହୁଏ?
କଦଳୀ ମଞ୍ଜା ଯୋଉ ମିଳେ ତାକୁ ସଫା କରିକି ଚାଉଳ ଚୁନା ନହେଲେ ଇଏ ବେସନ। ବେସନରେ ଏ ଉଁ ଏ ଆଉ ପିଆଜ ଅଦା ରସୁଣ ଛେଚା ଟିକେ ଧନିଆ ପତ୍ର। ଲଙ୍କା ଯାହା ପକେଇକି ତାକୁ ବରା ସେପ ର କରିକି ଉଁ ତାୱାରେ ଭାଜିଲେ ହେଟା ବରା ହୁଏ। କଦଳୀ ମଞ୍ଜା ବରା ହଁ ହଁ।
ଆଚ୍ଛା ଆମର ସେଠ ହଁ। ହଁ ଆ-ଆ-ଆମର ସେଇଟା ପୀଠଉ କୁହନ୍ତି ନା।
ଆଚ୍ଛା ଆଚ୍ଛା ଆଚ୍ଛା।
ସେଟାକୁ କଦଳୀ ମଞ୍ଜାକୁ ସେଟା ମସଲା ଦେଇକିନା ସେମିତି ସବୁ କରିକିନା ତାୱାରେ ତେଲ ଦେଇକି ସେଖାଯାଏ।
ହଁ।
ଓ ବା
ଅଁ ସେଟା
ହାଲୋ।
ମୁଁ କେବେ ବନେଇକି ନିଜେ ଖା ମୁଁ କେବେ ବନେଇକି ନିଜେ ଖାଏନି।
ଆଛା କିନ୍ତୁ ତାକୁ ଖାଆନ୍ତି ନା।
ହଁ ଖାଆନ୍ତି ଖାଆନ୍ତି।
ଆଉ ସେ ଖଜୁରୀ କନ୍ଦା।
ଖଜୁରୀ କନ୍ଦା ହଁ ଖଜୁରୀ କନ୍ଦା ଖାଇଛି ସେଇଟା ମିଠା ମିଠା ଲାଗେ ଭଲ ଲାଗେ। ଆପଣ ଖାଇଛନ୍ତି ହଁ ମିଳୁ ମିଳୁଛି ମିଳୁଛି ମିଳୁଛି ଆଗରୁ ମିଳୁ ଥିଲା ଏବେ ମିଳୁନି ଆଗରୁ ସବୁ ମିଳୁଥିଲା ଏବେ ମିଳୁନି ଆଉ।
ଆଚ୍ଛା ଆଉ କଣ କଣ ସେମିତି ଜିନିଷ ଅଛି ଆପଣଙ୍କର ସେପଟେ?
ଆମର ଏପଟେ ମିଳେ ମହୁଲ ମହୁଲ ଖାଇଛନ୍ତି?
ନାଇଁ ନାଇଁ ଖାଇନି କେମିତି କଣ
ମହୁଲ ମହୁଲ ଯୋଉ। ଏ ଆପଣ ଜାଣିଛନ୍ତି ମହୁଲରେ ମହୁଲି ମଦ ମହୁଲ ରୁ ଯୋଉ ତିଆରି ହୁଏ ଏ ମଦ ତିଆରି ହୁଏ। ଜାଣିଚନ୍ତି ନା ଜାଣିନାହାନ୍ତି।
ହଁ ଜାଣିଚି।
ହଁ ଜାଣିଚନ୍ତି ଆଉ ସେଇଟା ଆମ ସାଇଟ୍ ରେ ତ। ଖା ସେଟା ମହୁଲ ର ମଦ ହିଁ ତିଆରି ହୁଏ କିନ୍ତୁ ମହୁଲ ରୁ ପିଠା ବି ତିଆରି ହୁଏ। ଆଉ ମହୁଲ କୁ ସିଜ୍ ସିଝେଇକି ବି। ମହୁଲ ଫୁଲକୁ। ସିଝା ହେଇକି ତାକୁ। ଉଁ ଚାଉଳ ଚୁନା ରେ ଦଳିକି ଯେମିତି ପି ପୋଡ ପିଠା ତିଆରି ହୁଏ ସେମିତି କରାଯାଏ। ନହେଲେ କାକରା ଯେମିତି ତିଆରି ହୁଏ ସେମିତି ତିଆରି କରାଯାଏ।
ଆଉ କଣ କଣ ହୁଏ ମହୁଲରୁ?
ହଁ। ଆଉ ମହୁଲରୁ ତ ମୁଁ ଯେତିକି ସେ ମହୁଲ ରୁ ମଦ ହୁଏ ଜାଣିଚି। ଆଉ ମୋହୁଲ ପିଠା ସେ ଯାହା ହୁଏ ଜାଣିଚି ଆଉ। କଣ ହୁଏ ଜାଣିନି ମହୁଲ ଯୋଉ ଫଳଟାରୁ ସେଥିରୁ।
ହଁ।
କୁ ସେଟାକୁ ଉଂ ଭଜା। କରିକି ବି ଖାଆନ୍ତି ଟୋଲ ବୋଲି କୁହନ୍ତି ତାକୁ।
ଆଚ୍ଛା।
ହ ତାକୁ ଭଜା କରିକି ବି ଖାଆନ୍ତି ଯେମତି ଆଳୁ ଭଜା ହୁଏ ସେମତି ଆଳୁ ଭଜା କରି ବ ଟାଇପ୍ ର। ଭଜା କରିକି ଖାଆନ୍ତି ନହେଲେ ସେଟା ପାଚିଲା ପରେ ସେଠୁ ତେଲ ତିଆରି ହୁଏ।
ଓହୋ ଆଛା ତାକୁ ଗରା ବୋଲି କୁହନ୍ତି ନା।
ହଁ ଆମର ଟୋଲ କହୁଛନ୍ତି ଯେ ଆପଣଙ୍କ ସାଇଟ୍ ରେ ଗରା କହୁଥିବେ।
ଗରା ତେଲ ବୋଲି କୁହାଯାଏ ଯେ ଗରା ତେଲ ଦୀପାବଳି ଦିନ ୟୁଜ କରାଯାଏ ନା।
ନା ନା ଦି ଦୀପାବଳି ଦିନ ତ ଜଡା ତେଲ ୟୁଜ ହୁଏ ନା।
ଆଚ୍ଛା ଜଡ଼ା ତେଲ ଆଛା। ଆହୁରି ଏବେ ତାର ବଉଲର ଆହୁରି କେତେ କଣ ଫ୍ଲେବର୍ କରୁଛନ୍ତି ବିସ୍କିଟ୍ ଯେମତି ବନଉଛନ୍ତି।
ହଁ ନା ମୁଁ ତ କେବେ ଖାଇନି ଆପଣ ଖାଇଛନ୍ତି?
ହଁ ମୁଁ ଟେଷ୍ଟ କରିଥିଲି।
ଓହୋ ହୋ ଆପଣଙ୍କ ସାଇଟ୍ ରେ ମିଳେ କି?
ମିଳେ ମିଳେ।
ଆଚ୍ଛା ଆଚ୍ଛା ଆଛା।
ନାଇଁ। ଆଉ କଣ କଣ ଖୁ ଆଉ କଣ କଣ ଚାଷ ହୁଏ ସବୁ ସେପଟେ?
ଆମର ଏପଟେ ଷ୍ଟ୍ରବେରୀ ଚାଷ ହୁଏ।
ହଁ।
ଆଉ ଲିଚୁ ଲିଚୁ ବି ହୁଏ।
ଲିଚୁ ହୁଏ।
ହଁ କଫି କଫି ହୁଏ।
ହଁ।
ଆଉ ଏମିତି ସବୁ ଜିନ୍ ଯେମିତି ପନିପରିବା ଚାଷ ହୁଏ ଫଳମୂଳ ଚାଷ ହୁଏ ସେମିତି ସେମିତି ସବୁ ଜିନିଷ ଡାଲି ଡାଲି ଆମ ସାଇଡ ରେ ହୁଏ କୋଳଥ ଡାଲି। ମୁଗଡାଲି।
ହଁ।
ଆଉ ଏପଟେ ମିଳେ ଗୋଟେ ଏ ଝୁଣକା ଡାଲି।
ଆଚ୍ଛା।
ହରଡ ଏପଟେ ଏତେ ହୁଏନି। ଏସବୁ ଡାଲି ଏପଟେ ହୁଏ ଆଉ। ଆପଣଙ୍କ ସାହିଡ କୋଉ କୋଉ ଚାଷ ହୁଏ ଭଲ?
ଆମ ସାଇଡରେ ବି ସବୁ ସେମିତି ଭଲ ଚାଷ ହୁଏ ମୁଁ ଶୁଣିଛି ଏତି ଗନ୍ଧାଳରେ ହଳଦୀ ବେଶୀ ଚାଷ ହଉଛି।
ହଁ ହଁ ହଳଦୀ ଚାଷ ହୁଏ। ହଳଦୀ କଫି ହଁ ହଁ ଆମର ହଳଦୀ ତ ଜି ଟ୍ୟାଗ ମିଳିଛି।
ହୁଁ।
ହଁ। ଆ ସେଇଟା ହ ହଳଦୀକୁ ଲଗାଯାଏ। ଆଉ ସେଟା ସିଝେଇକି ତାକୁ ମିଲ୍ କଲା ପରେ ହଳଦୀ ଗୁଣ୍ଡ ହୁଏ ଆଉ।
ଆଛା ଗୁଣ୍ଡ ତାପରେ ବିକ୍ରି କରାଯାଉଛି ଆଉ
ହଁ ହଁ ଏପଟେ କିଛି ସାର ସାର କିଛି କିଛି ୟୁଜ୍ ହୁଏନି ବଟ ଅର୍ଗାନିକ୍ ଯାହା ଖତ ସେ ସାର ସେ ସବୁ ସାର ୟୁଜୁ ହୁଏନି। ଗୋବର ଖତ ଯାହା ଟାଇପର ଯାହା ବି ଖତ ସେ ସୁ ଖତ ୟୁଜ୍ ହୁଏ ଆଉ।
ଆଛା ଯେ ସେଇ ହଳଦୀ ଟା କଣ ଫାଷ୍ଟରେ ଶୁଖାଯାଏ। ନା ସିଝା ଯାଏ।
ଫାଷ୍ଟରେ ସିଝା ଯାଏ।
ଆଚ୍ଛା ତାପରେ
ସୁଖା, ସୁଖାଯାଏ। ତାପରେ ତାକୁ ଛୋଟ ଛୋଟ ଖଣ୍ଡ କରା କରାଯାଏ। ତାପରେ ତାକୁ ଯାଇକି ମିଲ୍ ମିଲ୍ କରାଯାଏ, ପୁରା ଗୁଣ୍ଡ ପିଉ ପୁରା ଦାନା ଦାନା ହେଇକି ସେଇଟା ବାହାରିଲେ, ସେଇଟାକୁ ଗୁଣ୍ଡ ହୁଏ ଆଉ। ହଉ ଧନ୍ୟବାଦ।
ଡାଇରେକ୍ଟ ଗୁଣ୍ଡାକୁ କଣ ମିଶା ଯାଉଛି?